ଆଜ୍ଞା।
ବନ୍ଧୁ କଣ କରୁଚୁ।
ବନ୍ଧୁ ଏବେ ଟିକେ ଯେହେତୁ ଫୋନ୍ ଟିକେ ଭଲ ଲାଗୁନି ଏକୁଟିଆ ବସଚି ସେଥିପାଇଁ ଟିକେ ଫୋନ ଟି ଚଲୋଉଥିଲି। ଏବଂ ପୁରୁଣା କଥା ଗୁଡ଼ିକୁ ଟିକେ ମନ ପକୋଉଥିଲି ଆଉ।
ଆଚ୍ଛା ବନ୍ଧୁ କଣ ପାଇଁ ଆପଣ ଏକୁଟିଆ ମନେ କରୁଚନ୍ତି ଏବଂ ଆପଣଙ୍କର ଏମିତି ଅତୀତରେ କି କ ଥା ବିକି ଦେଇଥିଲି ଆପଣ ଏକୁଟିଆ ବସି ମନେ ପକୋଉଚନ୍ତି।
ଆଜ୍ଞା ଅତୀତରେ ବିତି ଯାଇଥିବା ସେ ଯୋଉ ସାଙ୍ଗ ମାନଙ୍କ ସାଙ୍ଗେ ବିତେଇଥିବା ସମୟ ଗୁଡିକ ଏବ ଏବଂ ଅତୀତରେ ଆମ ଗ୍ରାମର ଯେପରି ଥିଲା ଆଗ ପରିବେଶ। ଏବଂ ଅତୀତରେ ଆମ ଗ୍ରାମରେ ଯୋଉ ଚିନ୍ତାଧାରା ପୂର୍ବ ଥିଲା ଏବେ ବୋ ସେ ଚିନ୍ତାଧାରା ବ ବଦଳି ଯାଇ ଉ ବଦଳି ଯାଇଚି ବୋହୁତ ଲୋକଙ୍କର। ଏବଂ ପୁରୁଣା ବୋହୁତ କିଛି ସ୍ମୃତି ଏ ସେଗୁଡିକ ମନେ ପକେଇ ମୁଁ ଏବେ ଦୁଃଖ ପ୍ରକାଶ କରୁଚି କାର କାରଣ ଏବେ ସମୟ ଅତିକ୍ରମ କରି ଯାଇଚି ଏବଂ ମୁଁ ବଡ ହେଇଯାଇଚି ଏବଂ ବୁଝିପାରୁଚି କି ଆ ସମୟର ମୂଲ୍ୟ ଏବଂ ଉମ୍ ଦୁଃଖ ପ୍ରକାଶ କରୁଚି ସେଇଥିପାଇଁ ବନ୍ଧୁ।
ଆଚ୍ଛା ବନ୍ଧୁ ମୋ କହିବା କଥା ଯେ ଆପଣଙ୍କର ଗ୍ରାମରେ ଲୋକମାନେଙ୍କ ଚିନ୍ତାଧାରା ବଦଳି ଯାଇଚି ଏବଂ ଲୋକମାନେ ବଦଳି ଯାଇଚନ୍ତି। ତ ଆପଣ ଗୋଟେ କାମ କରନ୍ତୁ ବନ୍ଧୁ। ତ ଯେଇ ପରିକି ଉ ଲୋକମାନେ ବି ଯୋଉ କୋହୁଚ ବଦଳି ଯାଇଚି ଲୋକମାନଙ୍କ ସହିତ କଥାବାର୍ତ୍ତା ହେଇକି ଜାଣିଲେ ନା କିପରି ଜାଣିଲେ ତମେ
ନାଇଁ ତାଙ୍କ ବ୍ୟବହାର ଏବଂ ତାଙ୍କ ଯୋଉ ଆଗ ଚିନ୍ତାଧାରା ଯେପରି କାମ ପ ଭଲ ପାଇବା ଏବଂ ଆମ ପ୍ରତି ଭଲ ଚିନ୍ତାଧାରା ଏବେ ସେପରି ଆଉ ପ୍ରତୀତ ହେଉନି ସେଥିପାଇଁ ମୁଁ ତାଙ୍କ ବ୍ୟବହାରରୁ ଏଇ ଅନୁଭବ କରୁଛି କି ତାଙ୍କ ଚିନ୍ତାଧାରା ବଦଳି ଯାଇଛି ବ
ମୁଣ୍ଡ ମୋର କହିବାର କଥା ହେଉଚି ଆପଣଙ୍କର କିଛି ନିଜର ଲୋକ ବଳି ନା ପୁରା ଗ୍ରାମ ଲୋକ ବଦଳି ଯାଇଛନ୍ତି।
ଆଜ୍ଞା ବନ୍ତୁ ନିଜ ନିଜ ଲକ୍ଷ ମଧ୍ୟ ବଦଳିଛନ୍ତି ଗ୍ରାମ ଲକ୍ଷ ଗ୍ରାମ ଲୋକ ମଧ୍ୟ ବଦଳିଛନ୍ତି।
ଆଚ୍ଛା ହୁଅନ୍ତୁ ଯଦି ସମସ୍ତେ ବଦଳିଛନ୍ତି ତ ଆପଣଙ୍କୁ ଛାଡି ସମସ୍ତେ ବଦଳିଛନ୍ତି ନା
ନାଇଁ ବନ୍ଧୁ ମୁଁ ମଧ୍ୟ ବଦଳିଛି କିନ୍ତୁ ଯେହେତୁ ମୁଁ ସେ ସମୟରେ ଅ ଛୋଟ ଥିଲି ଏଗୁଡିକୁ ସେଇ ଏଗୁଡିକୁ ବୁଝି ପାରୁନଥିଲି ଏବେ ଯଦି ବଡ ହୋଉଚି ସେଗୁଡିକୁ ବୁଝିପାରୁଚି ଏବଂ ବା ମନ ପକେଇଲା ବେଳେ ସେ ଗୋଟେ ମନ ପଡୁଚି କି ସେତେବେଳେ କିପରି ଲୋକଙ୍କ ଚିନ୍ତାଧାରା ଥିଲା ଏବେ କିପରି ଲୋକମାନଙ୍କ ଚିନ୍ତାଧାରା ଅଛି ସେ ବି ଟିକେ ଭାବୁଥିଲି ଆଉ ସେଥିପାଇଁ ଆପ୍ କହୁଥିଲି ଆପଣଙ୍କୁ ଏଇ ବିଷୟରେ।
ଆଚ୍ଛା। ତାପରେ ମତେ ଏକ କଥା କୁହନ୍ତୁ ବନ୍ଧୁ ଉ ଆପଣ ଆପଣଙ୍କର ମନ ଅଛି ଆମ ଗ୍ରାମଦେବତୀ ଙ୍କ ପାଖରେ ଏ କଇଁଆ ଗଛ ଯୋଉ ଥିଲା ଏକ ଉ ଉଁ ବୁଢୀ ବୃଦ୍ଧ ଲୋକ ଥିଲେ ତାଙ୍କର ନାଁ ହେଲା ତ ମୁଁ ଜାଣିନି ତାକୁ ସରକାର ଡାକୁ ଉଁ ବିଜୟ ମାୟ ବିଜୟ ବୁଝିଲେ କି?
ଆଜ୍ଞା।
ତ ସିଏ ପ୍ରାୟତଃ ଶହେ ବର୍ଷ ଉପରେ ବଞ୍ଚିଥିଲେ। କୁହନ୍ତି ତାଙ୍କୁ ଶହେ ଦୁଇ କି ଶହେ ପାଞ୍ଚ ବର୍ଷ ବଞ୍ଚିଚନ୍ତି। ବୁଝିଲେକି ତ ସେଇ ସେ ଯେତେବେଳେ ସୁନ୍ଦରୀ ମାଙ୍କ ନିକଟକୁ ଆସୁଥିଲେ ବା ଗ୍ରାମ ଦେବତୀଙ୍କ ନିକଟକୁ। ଏକ ଲୋକଙ୍କୁ ଗଛରେ ଚଢାଉଥିଲେ। କଇଁଆ ଗଛ ଉପରକୁ ଚଢାଉଥିଲେ ଏବଂ ବାକିତକ ଲୋକ ଲୋକଙ୍କୁ ତଳେ ଠିଆ କରି କହୁଥିଲେ କଇଁଆଁ ତଳିବାକୁ ବୁଝିଲେ କି। କଇଁଆ ତୋଳି ସାରିଲା ପରେ ଏକ ଜାଗାରେ ଜୁଟ କରିବ କଇଁଆଁକୁ କଇଁଆ ତୋଳି ସାରିଲା ପରେ ସେଇ ଉ ବୃଦ୍ଧ ମାତା ଜଣକ ସମସ୍ତଙ୍କୁ ଅଳ୍ପ ଅଳ୍ପ କଇଆଁ ଦେବେ ଏବଂ ଘରକୁ ନେଇକି ଆସିବେ, ବନ୍ଧୁ ଆପଣଙ୍କର ମନ ଅଛ ଆମେ କଣ କରୁନା ସେ କଇଆକୁ ଆମର ଧାନ କଟା ସରିଯାଇଥିବ ସେ ଯୋଉ ଅଗାଡି ଭିତରେ ଆମେ କଇଁଆ ଲୁଚେଇ ଥାଉ। ବୁଝିଲେ କି ସେ ଯେହେତୁ ବୃଦ୍ଧ ଲୋକ ତାକୁ ଦେଖା ହୁଏ ନା ତ ଆମେ ଲୁଚେଇଥାଉ ସେ ଗଲା ପରେ ବାହାର ଗୋଟେ ଥର ଆପଣଙ୍କର ସେଇ ସ୍ମୃତି କିଛି ମନେ ପଡୁଚି ନା ନାଇଁ।
ଆଜ୍ଞା ନିଶ୍ଚିନ୍ତ ସେ ବୃଦ୍ଧ ମାତା ଜଣକ ସେ ଆସନ୍ତି ଏବଂ ଯେହେତୁ ସିଏ ସକ୍ଷମ ନୁହନ୍ତି ଗଛ ଚଢିବାକୁ କିଛି ପିଲାଙ୍କୁ କହନ୍ତି ଗଛ ଗୁଡିକ ଅ ଉପରେ ଚଢେଇିବାକୁ ଏବଂ ତୋଳିବା ପାଇଁ କଇଁଆ ଗୁଡିକ କଇଁଆ ତୋଳିକି ସମସ୍ତେ ସେ ତଳେ ତଳେ ଠିଆ ହଅନ୍ତି ଏବଂ ଜଗନ୍ତି କିଛି ପିଲା ତଳେ କଇଁଆ ଗୁଡିକୁ ଗୋଟାନ୍ତି ଆଉ କିଛି ପିଲା ଗଛରେ ଚଢିକି ଗଛରେ ଡାଳ ଗୁଡକୁ ହଲାନ୍ତି ଗଛ ଗୁଡିକୁ ଏପରି ଆମେ ଯେହେତୁ ତାଙ୍କୁ କିଛି ଦେଖା ଗଲା ଅଳ୍ପ କିଛି ଆମେ ସେହେଠୁ ଠକାମି କରି କିଛି ସେଥିରୁ ଆମ ରଖିଦବା ଆମେ ସେଥିରୁ କିଛି। ଆଜ୍ଞା ବନ୍ଧୁ ଆପଣ ଯୋଉ କହିଲେ ମୁଁ ବହୁତ ମନ ଅଛି ଏରା ସବୁ। ନୂଆଁ ଏବେ।
ଆଚ୍ଛା ତ ସେଇ ମୁଁ ଆଜି ବସିଥିଲି ସେଇ ବୃଦ୍ଧ ନେତା ଜଣକ ଏଇ ଗତ ଚାରିରୁୁ ପାଞ୍ଚ ବର୍ଷ ଭିତରେ। ଉଁ ମରିଯାଇଛନ୍ତି ବୁଝିଲେ। ତ ବସିଥିବା ସମୟରେ ଏକୁଟିଆ ମୁଁ କୁ ମୋର ପଛୁ କଥାକୁ ମନେ ପକେଇଲା ବେଳେ ଏଇ ଉଁ କଥାଟି ମୋର ମନେ ପଡିଲା ଓ ଭାବୁଥିଲି ଯେ ସେତେବେଳ ସମୟ କେତେ ଯେ ନିଆ ଥିଲା ବୁଝିଲେ।
ଆଜ୍ଞା।
ଆଖି ପିଛୁଳାକେରେ ସମୟ ସବୁ ପଳେଇଲା ବୁଝିଲେ।
ଆଜ୍ଞା। ଆଜ୍ଞା।
କୁହନ୍ତୁ?
ହୁଁ ମୁଁ କହୁଥିଲି ବନ୍ଧୁ ହଁ ସେ ସମୟରେ ବହୁତ ସୁନ୍ଦର ଥିଲା ଏବଂ ସେଥିରେ ଜୀବନର ଚିନ୍ତା ନଥିଲା ଏବଂ ଅ ଆଗକୁ ଭବିଷ୍ୟତର ଚିନ୍ତା ନଥିଲା। ଏବେ ଯେହେତୁ ଆମେ ବ ବ ବଡ ହେଇଯାଇଛେ ଏବଂ ଜୀବନ ଠାରୁ ଏବଂ ସମୟ ସମୟ ଆମଠୁ ବହୁତ ମୂଲ୍ୟବାନ ଏବଂ ଟଙ୍କା ସେଇଟା ମୂଲ୍ୟବାନ ହେଇ ଯାଇଛି। ଆଉ ପୁରୁଣା ସ୍ମୃତି ଗୁଡିକ ମନେ ପଡୁଛି ଯେତେବେଳେ ଯେ ଆମେ କେତେ ଅ ପଡିଆ ଗୁଡିକ କରିଛେ ଆ ସଫା କରି କେତେ କୋଇଲି କିଆ କଣ? ଏବଂ ସେଥିରେ ବହୁତ ଆ ଖେଳିଛେ ଏବଂ ବହୁତୁ ଯେହେତୁ ଋତୁ ପରିବର୍ତ୍ତନ ପରେ ଆମେ ଆମ ଆମର ଖେଳ ପଡିଆ ମଧ୍ୟ ପରିବର୍ତ୍ତନ ପ୍ରସ୍ତୁତ ହୁଏ। ଯେପରି ଆମେ ସୁନ୍ଦରୀ ଆପଣ ଗ୍ରାମ ଦେବୀଙ୍କ ନିକଟସ୍ଥ ଗୋଟେ ଗଡାରେ ମଧ୍ୟ ସେଠି ଆମେ ସଫା କରିକି କିଛି ମ ଶୀତ ଋତୁରେ ଖେଳିଲେ। ତାପରେ ଏ ଯୋଉ ଗ୍ରୀଷ୍ମ ଋତୁରେ ଯେହେତୁ ଧାନ ମାନ ସବୁ ସଫା ହେଇଯାଇଥାଏ ବିଲ ଗୁଡ଼ିକ ଫାଙ୍କା ହେଇ ଯାଇଥାଏ। ସେଠି ଆ ନଡା ଗୁଡିକୁ କାଟି ଏବଂ ସଫା କରି ସେଠି ମଧ୍ୟ ଗ୍ରୀଷ୍ମ ଖେଳନ୍ତି ଏବଂ ବର୍ଷାରୂତୁରେ କୌଣସି ଯେ କଂକ୍ରିଟ ଜେଗା ଦେଖି କିମ୍ବା କୌଣସି ସ୍ୱଚ୍ଛ ଜେଗା ଦେଖି ଆମେ ସେପଟ ଖେଳନ୍ତି। ଋତୁ ଅନୁଯାୟୀ ଆମର ଖେଳ ଗୁଡିକ ହୁଏ ସେତେବେଳେ। ଏବଂ ବିଭିନ୍ନ ପ୍ରକାରର ଖେଳ ଗାଁଉଲି ଖେଳ ଗୁଡିକ ଆମେ ଖେଳୁ ବନ୍ଧୁ।
ବନ୍ଧୁ ଆଉ ଗୋଟେ ଖେଳ ଆପଣଙ୍କ ମନ ଅଛି ଚକି? ଚପଲ କୁ କାଟିକି ଉଁ ଉମ ବାଡିରେ ବାଡ଼ାନ୍ତି? ଆପଣଙ୍କର ମନ ଅଛି ଆ ଆମ ଏକ ଚକି ପ୍ରତିଯୋଗିତା ହଉଥିଲା। ଆମ ପାଳି ଏବଂ ଆର ପଟ ସାଙ୍ଗ ମଧ୍ୟରେ ଆପଣ ଖେଳୁଥିବେ କି ନାହିଁ ମୋର ମନ ନାହିଁ କିନ୍ତୁ ଆପଣଙ୍କର ଦେଖୁଥିବି ବୋଧେ ମୋର ମନ ଯେ ଠିକ୍ ପଡୁଛି ତ ଉମ୍ ଆଗେ ଆମେ କଣ କରୁନା ଚପଲ ଯୋଉ ଛିଡ଼ିଗଲେ ଆମେ ଫୋପାଡ଼ି ଦଉଥିଲୁ। ତ ଆମ ଗ୍ରାମର କିଛି। ଇ ଉ ଉମ୍ ଲୋକମାନେ କଣ କଲେ ନା ଛପଲ କୁ କାଟି କାଟି ଗୋଲ କରି ଗଡ଼େଇ ତାକୁ ବାଡି ଦେଇ ପିଟନ୍ତି ବୁଝିଲେ। ପିଟିିବା ମାତ୍ରେ ସେ ବହୁତ ଜୋରେ ଯାଏ ଏବଂ ବହୁତ ଉଚ୍ଚ ଯାଏ। ଯାହା ଦ୍ଵାରା ଆମକୁ ବହୁତ ଖୁସି ଲାଗେ। ତାକୁ ଆମେ କୁହୁ ଚୌକି ଭାଇ।
ଆଜ୍ଞା। ଆଜ୍ଞା। ସେଇଟା ଖୁବ୍ ଭଲ ଯୋଉ ସମୟରେ ଆମେ ଏଗୁଡ଼ା ଚକି ଯେଉଁ ଲୋକ ଗୁଡ଼ିକ ଚପଲ ଫୋପାଡ଼ିଦେଉଥିଲେ। ସେ ଚପଲ ଡିକ ଆଣି ଆମେ ଗୋଲ କରି କାଟି ସେଥିରେ ଆମେ ଗଡେଇକି ଏବଂ ଖେଳୁଥିଲୁ ଏବଂ ବହୁତ ସୁନ୍ଦର ଖେଳ ଥିଲା ଆଉ ଯଦି ଉଡି ଉଡି ଯାଉଥିଲା କିମ୍ବା ଯାଇ ପଢୁଥିଲେ ସେଟାକୁ ଗୋଟେ ଅତ୍ୟଧିକ ରନ୍ଥିଲା ଏବଂ ଆ ଗଡିଗଲେ ଟିକେ ଅନ୍ୟ କିଛି । ଏବଂ ଆପଣଙ୍କ ମନ ଥିବ ବିପକ୍ଷ ଆମେ ଥିଲେ ଏପଟେ ଆଉ ବିପକ୍ଷ ଦଳ ପଟରେ ଥିଲା ଗୋଟେ ଗଡା ରେ ପାଣି ଗୁଡିକ ରହୁଥିଲା ମାରୁଥିଲି ଆମ ପାଣିରେ ଯାଇ ପଡୁଥିଲା ଯେତେ ଖୁସି ଲାଗୁଥିଲା, ତାଙ୍କ ଦଳର ପିଲା ଯେତେବେଳେ ପାଣିରେ ପଶି ଯାଇକି ଆାଉଥିଲେ।
ଆଛା ବନ୍ଧୁ ଆଉ ଏକ ଖେଳ ମନେ ପଡୁଚି ଉଁ ଯେତେବେଳେ ଚକ ଆଉ ଛତା ବାଡିରେ ଆମେ ବଙ୍କା କରି ଛ ଚକକୁ ଗଡେଇ ତାର ପଚେରେ ଦେଖେଇଥାଉ ସେ ମଧ୍ୟ ସିଧା ଗଡିଥାଏ। ଆପଣଙ୍କର ସେଉ କଥା ମନେ ଅଛି।
ନାଇଁ ବନ୍ଧୁ ଆପଣ କଣ କହିଲେ ମୁଁ ଠିକ୍ ସେ ଶୁଣି ପାରିଲିନି। ଏବେ ଟିକେ ଅନ୍ୟମନସ୍କ ଥିଲି।
ଆଚ୍ଛା ବନ୍ଧୁ ମୋର କହିବାର କଥା ହେଲା ଗୋଟେ ଚକ ଚକ ଏବଂ ବାଡ଼ି ବାଡ଼ିର ତା ଛତା ଛତା ତାରକୁ ଆମେ ବଙ୍କା କରି ବାଡି ଭିତରେ ପୁରେଇ ଚକ ଗଡେଇକି ଆମେ ତା କରେରେ ଉଁ ଦେଇ ଦେଇ ଚାଲିଥାଉ ଦୌଡ଼ିଥାଉ। ଚକ ଟାକୁ ଗଡେଇକି ଆମେ ତା ପଛ ପଛେ ଦୌଡିଥାଉ। ଆପଣଙ୍କର ସେ କଥା ମନେ ଅଛି।
ଆଜ୍ଞା, ନିଶ୍ଚିନ୍ତ ମନେ ଅଛି ମୋର ସେଇ ଅଭୁଲା ସ୍ମୃତି ଗୁଡକୁ କିପରି ଆମେ ଭୁଲିବୁ ଯୋଉଥିରେ ଆମର ଛୋଟ ବେଳ ଏବଂ ପିଲା ବେଳ ଗୁଡା ବିତି ଯାଇଚି। ତେଣୁ ଚକ ଗୁଡିକୁ ଆମେ ଗଡ଼େଇ ଏବଂ ବିଭିନ୍ନ ସେଥିରେ ବିଭିନ୍ନ ପ୍ରକାର ଖେଳ ଖେଳୁ। ଚକଟିକୁ ଫୋପାଡ଼ିକି ସେ ଯୋଉ ଉଠେ ଇଏ ହୁଏ ବିଭିନ୍ନ ପ୍ରକାର ଖେଳ ଖେଳିଚେ ଯାହା ଆମ ଏବେ ସ୍ମୃତିର ଗୋଟେ ଫର୍ଦ୍ଦ ପରି ସେଗୁଡ଼ିକ ରହିଯାଇଚି ଏବଂ ଖାଲି ସେଠିକୁ ଅ ଆ ମନେ ପକେଇବା ଛଡା ଆମେ ଆଉ କିଛି କରିପାରିବାନି। ଯାହା ସ୍ମୃତି ପକ୍ଷୀ ପଡି ବହୁତ ଦୂରକୁ ଉଡି ଯାଇଛି।
ଆଚ୍ଛା ବନ୍ଧୁ ମୋର କହିବାର କଥା ହଉଚି ଆଉ ଗୋଟେ ଖେଳ ମଧ୍ୟ ମନେ ପଡୁଚି ବନ୍ଧୁ। ପତା ଖେଳ ବୁଝିଲେ କି ଦିଆସିଲି ଖୋଳ କୁ ଆମେ ଚିରି ପଥର ସହିତ ଆମେ ଖେଳିଥାଉ। ଏବଂ ଚପଲ ମଧ୍ୟ ସହିତ ଖେଳିଥାଉ। ଚପଲରେ ଖେଳିବା ଦ୍ଵାରା ଚପଲ ପତା ହୁଏ ଏବଂ ଗେଚା ଖେଳିବା ଦ୍ଵାରା ସେଇଟା ଗେଚା ଖେଳାଯାଏ। ଯେପରିକି ଗୋଟେ ଗୋଟେ ପଥରକୁ ଲକ୍ଷ୍ୟ କରିକି ପ ପଥରଟି ପକେଇବୁ ଏବଂ ହାତେ ମାପିବି ଯଦି ହାତେ ହେଲା ତାହେଲେ ଯାହା ପଥରକୁ ପକେଇଥିବୁ ସିଏ ଆମକୁ ଗୋଟିଏ ପତା ଦବ। ଏବଂ ଯାହା ଦେହରେ ଡାଇରେକ୍ଟ ବାଜିଲା ସିଏ ଦିଟା ପତା ଦବ। ତ ସେଇପରି ଖେଳ ଆପଣଙ୍କର ମନେ ଅଛି?
ବହୁତ ମୋର ମନେ ଅଛି ଏବଂ ସେଥିରେ ମଧ୍ୟ ବହୁତ ଟ ସେଇ ଯୋଉ ପତା ଗୁଡିକ ଆମକୁ ଟଙ୍କା ଠାରୁ ମଧ୍ୟ ମୂଲ୍ୟବାନ ସେତେବେଳେ ଲାଗୁଥିଲା। ଆଉ ଏବଂ ସେ ଖେଳ ଗୁଡିକରେ ଯୋଉ ଅ ସେଥିରେ ତ ବିଭିନ୍ନ ପ୍ରକାର ପତା ଖେଳ ଥିଲା। ଯେହେତୁ ଟେକାରେ ପକଉଥିଲେ ଚପଲ ରେ ଖେଳୁଥିଲେ। ଏବଂ ବିଭିନ୍ନ ପ୍ରକାର ଥିଲା। ସେ ସମୟରେ ସେ ଯୋଉ ପତା ଗୁଡ଼ିକ ଆମେ ଖେଳୁଥିଲେ, ସେ ଆଁ ବିଭିନ୍ନ ପ୍ରକାର ଝଗଡା ମଧ୍ୟ ହେଉଥିଲା। କାରଣ ସେତେବେଳେ ଆମେ ମୂଲ୍ୟ ଟଙ୍କା ଠାରୁ ଅଧିକ ମୂଲ୍ୟ ତାକୁ ଭାବୁଥିଲେ। ଏବଂ ଅ ଝଗଡା ହେଉଥିଲା ସମସ୍ତ ଖେଳରେ ତ ଆମର ଝଗଡା ହୁଏ। ଏବଂ ସମାଧାନ ମଧ୍ୟ
ଆଚ୍ଛା ବନ୍ଧୁ ମୁଁ ବର୍ତ୍ତମାନ ଶୁଣନ୍ତୁ ଶୁଣନ୍ତୁ ବର୍ତ୍ତମାନ ମୁଁ ଶୋଇବାକୁ ଯାଉଚି ବନ୍ଧୁ। ତ ମୁଁ ଆପଣଙ୍କ ସହିତ ଟିକେ ପରେ ଯୋଗାଯୋଗ କରୁଚି।
ଆଜ୍ଞା ବନ୍ଧୁ ନିଶ୍ଚିନ୍ତ। ଶୁଭ ରାତ୍ରୀ।